କଣ କରୁଛୁ?
ଏଇ ଖାଇକି ଉଠିଲି ଆଉ ତମେ କଣ କରୁଛକି?
ହେଇ ମୁଁ ଖାଇକି ଏଇ ଆସିଲି ଆଉ
ଓହୋ।
ତୁ କଣ ଖାଇଲୁ?
ଏଇ ମାଛ, ଭାତ। ଆଉ ତମେ?
ମୁଁ ଆଜି ପଖାଳ।
ହୁଁ।
ଦେଖୁନା କୋଉ ଭଳିଆ ଗରମ ଟା ହଉଛି ଏତେ ପଖାଳ। ଆଉ ହଉଛି ରାଇତା ଆଉ ସୁଜନା ଶାଗ, ଭଜା। ଶୁଖୁଆ। ହଁ ତୁ ତ ଭଲ ଆଉ ଆଡମିସନ ପାଇଁ ଯାଇଥିଲୁ କଣ ହେଲା?
ହଁ ଏ ଆଡମିସନ ହେଲା। ପାଞ୍ଚ ହଜାର ତିନିଶହ ନେଲେ ଅନଲାଇନରେ।
ହୁଁ ଏବେ ତ ସବୁ ଅନଲାଇନ ହେଇଗଲା।
ହୁଁ।
ଆଉ କାର କାର ଆଡମିଶନ ହେଲା ଆମ ଏପଟେ ଆଜି?
ସେପଟେ ଏଇ ମାଧର ଆଦର୍ଶ ଯୋଉ ଆଦର୍ଶ ଦାସ ତାର। କ୍ରିଷ୍ଣାର ରାଣୀଆର ଏମିତି ଆଉ ଆମେ ଯାଇଥିଲୁ ମିଶିକି ସବୁ।
କେମିତି ବସ ରେ ଗଲୁ ନା ସାଇକେଲ ରେ ଗଲୁ?
ନା ସାଇକଲରେ ଗଲୁ ନା। ସାଇକେଲ ଗଲୁ। ଆଡମିସନ କଲୁ ମଜାମସ୍ତି କରିକି ଗୁପଚୁପ ଖାଇଲୁ ଭୋକ କଲା।
ହୁଁ।
ଗୁପୁଚୁପ ଫୁପୁଚୁପ ଖାଇକି ଆସିଲୁ ଆଉ।
ଖାଇକି ଆସିଲେ ଭଲ ଆଉ ଆମେ ବି ଯେତେବେଳେ ପ୍ଲସ ଟୁ ରେ ପଢୁୁଥିଲୁ ସେତେବେଳେ କଣ କହନି ପଲସ ଥ୍ରୀ ପ୍ଲସ୍ ଛୁଟି ଟାଇମରେ ଆମେ ସକାଳୁ ଯାଉ ସେଠି ସାଢ଼େ ଛଅଟାରୁ ସାଢେ ଛଅ ଟାରେ ଟ୍ୟୁସନ ସରିବ ସେଇଠି ଖାଇଦମି ଗୁପଚୁପ।
ହୁଁ।
ବୋଇନା ଗୁପଚୁପ ସେଠିଖାଲି ତାପରେ ସେଠୁ ଆସିବୁ କଲେଜ ପାଖରେ ଗୋଟେ କ୍ଲାସ କରିସାରିଲା ପରେ ପୁଣି ଗୁପଚୁପ ତାପରେ ଦହି ବରା ଆଳୁଦମ ଇଆସୁ ଖାଇକି ଆସିଲୁ କଲେଜ ଟାଇମି ରେ କେତେ ମଜା କହିଲୁ।
ହଁ।
କେତେ ଗରମ ହଉଛି ଦେଖୁଛୁ ନା?
କୁହନା ଆଉ ଏଇ ଦି ଦିନ ହେଲା ବହୁତ ଗରମ।
ହୁଁ ବା ସେଇଥି ପାଇଁ ଗୋଟେ ଲୋକର ଅଂଶଘାତ ହେଇଯାଇଛି। ଜାଣିଛୁ ନା ନା ନାଇଁ ଆମ ଯୋଉ ରୋଡ କତିରେ ନୁହେଁ ନା ସେ ସେ ଲୋକଟା ପଡିଥିଲା ତାକୁ ସବୁ ଲୋକ ଉଠେଇକି ନେଲେ ଆଉ
ହୁଁ।
ଶୁଘାତ ହେଲେ କଣ କଣ କରାଯାଏ?
ନା ଆମ ଜାଣିନାହିଁ।
ଓହୋ ଜାଣିିନୁ ଅଂଶଘାତ। କଲେ ଲୋକଟାକୁ ପାଣି ଛାଟିବା ତାକୁ ଉଠେଇକି ପବନ ଯାକ ଜାଗାରେ ଥଣ୍ଡା ପବନ ଜାଗାରେ ବସିବ ଅଂଶୁଘାତ ନହବା ପାଇଁ। ଆଜ୍ଞା କଣ କରିବ କହିଲ ସବୁବେଳେ ଖରା ଯେତେବେଳେ ହବା ପୂର୍ବରୁ କାମ ସବୁ ସାରିଦବ ଯାହାବି ବାହାରେ କାମ ଥିବ। ବାହାରୁ ପଳେଇ ଆସିବ ନିଜ ସହିତ ଛତା, ଜୋତା, ପାଣି ବୋତଲ ଏସବୁ ନେଇକି ଯିବ ଓଦା ଗାମୁଛା ଉଦା ଗାମୁଛା ମୁଣ୍ଡରେ ପକେଇବ।
ହଁ।
ଏ ସବୁ କରିବା ଦରକାର୍।
ହଁ ଏଇ ଗରମ ଦିନେ ତ ବେଶୀ ଅଂଶୁ ଭତ ହବ ଆଉ।
ହୁଁ ହୁଁ ହୁଁ। ଆଉ ଆଉ ଛାତ ପଡିସାଇଲାଣି।
ହଁ ଏଇ ଛାତ ପଡୁଚି ତ ଚିପ୍ସ୍ ନଥିଲା। ପୁଣି ମଝିରେ ସରିଗଲା ପୁଣି ବସିଥିଲେ ଲୋକମାନେ ଛାଇ ମୂଳରେ। ସେ ଆଁଲେ ସେ କାମ କରିବା ପାଇଁ ମନ୍ ଚାଲ୍ଲାଣିି ଆଉ।
କେତେ କଷ୍ଟ ହୁଅନି କେତେ ଗରମ୍ ହୋଉଚି।
ଏତେ ଖରା ଆଉ
ଏତେ ଗରମ ରେ ସେମାନେ କାମ କରୁଛନ୍ତି।
ହୁଁ ଆମେ ଫେରେ ଆମେ ଯୋଉ ତିନି ଭଉଣୀ ମିଶିକି ପାଣି ବୋଟଲ୍ ନେଇକି ଦଉଥୁଲୁ।
ପା ବଡ ବାପା ସବୁ କାମ କରୁଚନ୍ତି ପା।
ହୁଁ।
ଭଲ ଏମିତି ଦବା ବି ଦରକାର୍ ବାପା ବଡ ବାପା କୁ ତ ସମସ୍ତଙ୍କୁ ଖରାରେ ସେମାନେ ପରିଶ୍ରମ କରି ଛାତରେ ଚଢୁଛନ୍ତି। କାମ କରୁଛନ୍ତି ତୁ ଖରଉଚୁ ଆମେ ତ ବାହାରି ବି ପାରୁନାହାନ୍ତି।
ହଁ। ସେ କ ଆମ ପାଇଁ ଆମ ପାଇଁ ହିଁ ଏତିକି କଷ୍ଟ କରୁଚନ୍ତି ଆଉ କଁ
ହୁଁ ନା ସିନା ଖାଲି ଠାକୁରକର। ଆମେ ସେଠି ବସିବା। ବସିବା କେତେବେଳ କୈାଣସ୍ ଆବଶ୍ୟକତା ହେଲେ ଆମ ଘର ହଠାତ୍ ବାହାଘର ହୋଉଚି ବୋହୁତୁ ବନ୍ଧୁବାନ୍ଧବ ସବୁ କି ନାଇଁ।
ହଁ ହଁ ଘରେ ଜାଗା ନଥିଲା ହେଇଠି ହେଇଗଲା ବି ଭଲ କଥା ଯେ। ଆଉ ଯୋଉ ଦୁର୍ଗା ପୂଜା ଆମ ଯୋଉ ଦୁର୍ଗା ପୁଜା ଚାଲ୍ ଚି ନନା ମାନେ ଯୋଉ ଘରକୁ ଯାଇଁକି ଫେରେ ଆସୁଚନ୍ତି ଭାରି ଅସୁବିଧା ନା ସେଥିପାଇଁ କି ସେ ଘର ଟା ହେଇଚି ବି ସୁବିଧା ତାଙ୍କୁ। ସେଇଠି ରହିବେ ପିଇବେ ଖାଇବେ ସବୁ ସେଇଠି କରିବେ ଆଉ ଘହାରକୁ ଯିବାକୁ ପଡିବନି।
ହଁ ସେଇଟା ବି ଠିକ୍ ତାପରେ ବି ସବୁ କଥା ହଉଥିଲେ ଗାଁ ଲୋକ କି ବାହାଘର ବି ସେଇଠି ହବ ସବୁ ସୁବିଧା ସେଇଠି ହବ। ମୁ ବାହାଘର ମଣ୍ଡପରୁ ସେଠି ସବୁ ଗରିବ ଲୋକ ମଣ୍ଡପରେ କରିପାରୁନାହାନ୍ତି କେତେ ପଇସା ସେଠି ନୋଉଛନ୍ତି। ଥିପାଇଁ ଦୁର୍ଗା ମନ୍ଦିରରେ ଆମର କରିବୁ ଆଉ।
ହଁ ଗରିବ ଲୋକଙ୍କ ପାଇଁ ଏଇଟା ତ ଭଲ ଆଉ।
ହୁଁ ଭଲ ତାପରେ ଆମ ଯୋଉ ଅନୁଷ୍ଠାନ ବି ବଢ଼ି ଟୁସନ ବଢିଲେ ଗରିବ ଲୋକନ ହେଲ୍ପ୍ କରିବ। ହେଲେ ଏଇ ଯୋଉ ପଇସାଟା ଆସିବ ସେଟା ଯୋଉମାନେ ଅନାଥ ରହିଲେ କି ଯୋଉମାନେ ଭୀମ ଭିନ୍ନକ୍ଷମ ସେଇମାନାନଙ୍କୁ ଦାନ କଲେ ବହୁତ ଭଲ ହୁଅ ନାହିଁକି
ହଁ।
ଆମର କୋଉଠୁ ଅଛି ଜାଣିଚୁନା ଅନାଥ ଆଶ୍ରମ।
ନା।
ଆମର ଟାଉନରେ ଅନାଥ ଆଶ୍ରମ ଅଛି ମୁଁ ଯାଇଥିଲି ସେଠିକି ମାନେ ବହୁତ୍ ପିଲା ସେଠି ଅଛନ୍ତି ମାନେ ଅନାଥ ପିଲା ଅଛନ୍ତି। ତା ସହିତ ଭିନ୍ନକ୍ଷମ ବି ଅଛନ୍ତି। ମାନେ ଅଧା ପିଲା ବହୁତ ଛୋଟ ବଡ ସବୁ ଅଛନ୍ତି। କେହି ତାଙ୍କର ନାହାନ୍ତି।
ହୁଁ ହୋ। ତାଙ୍କୁ ବି ସାହାଯ୍ୟ ଭଲ ତାଙ୍କୁ ସାହାଯ୍ୟ କଲେ। ତାଙ୍କୁ ଖାଇବା ପିଆକୁ ସବୁ ପ୍ରକାର ସାହାର୍ଯ୍ୟ କଲେ ସେ ସେ ଖୁସି ହେବେ।
ଖୁସି ହେବେ ତାପରେ ଆମେ ଯେମିତି ପିଲା ସିଏ ବି ସେମିତି ପିଲା। ହଁ କି ନାଁ ତା କିନ୍ତୁ ଆମ ପାଖରେ ଯେତିକିଟା ସୁବିଧା ଅଛି। ତାଙ୍କ ପାଖରେ କିଛି ବି ନାହିଁ। ନା ଭଲ ସେ ଗୋଟେ ଖାଇବାକୁ ଅଛି ନା ଭଲ ସେ ଗୋଟେ ନାଏ ହଁ ନାଇବା ପିନ୍ଧିବା କି କୌଣସି ପୂଜା ପର୍ବ ସେମାନେ ପାଳନ୍ତି ନାହିଁ। ତାଙ୍କ ପାଖରେ ତ ନା ଆମେ ଯଦି ଯାଇକି ତାଙ୍କ ସହିତ ସବୁ ପୂଜା ପର୍ବ ପାଳନ କରନ୍ତେ କେତେ ଭଲ ହୁଅନ୍ତା କଇଲୁ?
ହୁଁ ଖୁସି ଲା ଆମ ମିଶିଲେ ହଅନ୍ତା ସେମାନେ ବି ବହୁତ ଖୁସି ହୁଅନ୍ତେ।
ହୁଁ ମୁଁ ବି ସେଇ ଜିନିଷ ଭାବୁଥିଲି ଏଇଥରକ ଯୋଉ ଭାଲୁକାଣି ଆମେ ଯୋଉ କର କରନ୍ତି ଭୋଜି ସେଇଟା ତାଙ୍କ ସେଇଟି କରିବା ପାଇଁ। ସେଇଟି କରିବା ଆମେ ସମସ୍ତେ ଖାଇବା। ସେମାନେ ବି ଖାଇ ସମସ୍ତେ ଖୁସି ହେବେ।
ହଁ ସେଠି ବି ଗଲେ ଭଲ।
ହଁ। ଆଉ ଗୋଟେ ଆମ ଗାଁ କୁ ଆସେ ଦେଖିଚୁ ନା ଗୋଟେ ଭିନ୍ନକ୍ଷମ ଲୋକ ଯାହାକୁ ଦେଖାଯାଏ ନା ଠିକ ସେ।
ହଁ ହଁ।
ଯଉ ସେପଟେ ସିପୁ ତାଙ୍କର ଦିଅନ୍ତି ସବୁ।
ଯୋଉ ବାଡି ଧରିକି ଆସନ୍ତି ତ? ତାକୁ ଆମ ଗାଁ ପିଲାମାନେ ସବୁ ରାସ୍ତା ବି ଦେଖେଇ ଦିଅନ୍ତି ଯେ ଘର ଘର ପିଅନ୍ତି।
ହୁଁ ହୁଁ ଠିକ୍ କଥା କହିଲୁ। ତାକୁ ସମସ୍ତେ ଯେ-ଯେ-ଯେତିକି ପାରନ୍ତି ବି ସାହାଯ୍ୟ କରନ୍ତି ମୁଁ ଏଇଥରକୁ ଭାବୁଥିଲି ଆମେ ଯୋଉ ଯାଆନ୍ତି। ଏଇ ଭାଲୁକାଣି ପଇସା କିଛି ବଳିଲେ ଆମେ ସବୁ ଯାଆନ୍ତି। କେତବେଳେ ପୁରୀ ଗଲେ କେତବେଳେ ବିରଜା ହେଲା ସବୁ ଆମେ ଯାଆନ୍ତିନା ନାହିଁ?
ହୁଁ।
ଯଉ ଗରମ ହଉଛି। ପୁରୀ ବିରଜା ସେଗୁଡା ନ ଯାଇକି ସେମାନଙ୍କୁ ସାହାଯ୍ୟ କଲେ ବହୁତ ଭଲ ହୁଅନ୍ତା।
ହଁ।
ତୁ ଆରଥରକ ଯାଇଥିଲୁ ନା ବିରଜା?
ହଁ ଯାଇଥିଲି।
ବିରଜାରେ କୋଉ ଠାକୁର ପୂଜା ପାଆନ୍ତି କହିଲୁ?
ମୁଁ ଅ ଆଣିଚି ମୁଁ ଖାଲି ଯାଇଥିଲି ବୁଲିକି ଆସିଥିଲି।
ମା ବିରାଜ ସେଟା କୋଉଠି ଅଛି କହିଲୁ?
ଟାଉନ ରେ ଥିଲା।
ଯାଜପୁର ଟାଉନରେ।
ହୁଁ।
ତା ହେଲେ ତୁ ଠିକ୍ ସେ କିଛି ଜାଣିନୁ।
ନା। ସିଆଡେ ମୁଁ କେତବେଳେ ଗଲି କି ଜାଣିଲି ଏତେ ସବୁ କଥା। ମୁଁ ତ ସଦାବେଳେ ଘରେ ବସି ଲି କଲେଜ ଗଲି କଲେଜ ରୁ ଆସିକି ଘରେ କମ୍ପ୍ୟୁଟର ଯାଉଚି ଯା ସେତିକି। ତାପରେ ଆମ ଘର ଲୋକଙ୍କୁ ଟାଇମ ମିଳୁନି ନେଇକି ଯିବାକୁ।
ହୁଁ ବାପା ଏକୁଟିଆ କାମ ହେଇସ ତାପରେ ବାଇକ ରେ କେତେ ଜଣ ଯିବ, ତମେ ମିଶିକି ଚାରି ଜଣ।
ଚାରି ଜଣ ହେଲୁ।
ହୁଁ ମହାବିନାୟକ ମୁ ଯାଇଥିଲି ଜାଣିଲୁ, କେତେ ମାଙ୍କଡ
ହଁ।
ତୁ କେବେ ଯାଇଛୁ କି ଯାଇନୁ?
ନା ମୁଁ ଯାଇନି।
ଓହୋ ଯାଇ
ମୁଁ କୁଆଡେ ଯାଇନି, ଖାଲି ପୁରୀ ଯାଇଛି ଯାହା, ଆଉ ଆମ ଏଇଠି ଯୋଉଠି ମାନେ ଏଇ ଯୋଉ ବିରଜା ଥରେ ଯାଇଥି ଏମତି ଆଉ, ଆଉ କେତେବେଳେ ଆମ ଗାଁ ରେ ବି କିଛି ମାନେ ପିକନିକ ଫିକନିକ, ହେଲେ ଆମେ ଯାଉ ଆଉ। ହଉ।